ଆଜ୍ଞା ଦିଦି ନମସ୍କାର। ହ୍ୟାଲୋ।
ମୁଁ।
ଏଁ ଦିଦି ନମସ୍କାର।
ହଁ ନମସ୍କାର।
ଆ ଦିଦି କଣ କରୁଥିଲେ ଏବେ?
ନାଇଁ, ଖାଇକି ଖାଇକି ଶୋଇଚି ଆଉ। ଆମେ?
ନାଇଁ ମୁଁ, ମୁଁ ବି ଏଇ ବର୍ତ୍ତମାନ ଖାଇକି ଆସି ବସିଥିଲି ଆମ ଛାତ ଉପରେ। ମୁଁ ଦିଦିଙ୍କ କଥା ମନେ ପଇଲା ମୁଁ କହିଲି ଦିଦିକି ଟିକେ ନଗେଇଦବା କଥା ହବା ଆଉ। ଆଉ ଦିଦି ଆପଣଙ୍କ ଦେହ ଭଲ ଅଛି ନା ଆପଣଙ୍କ ଦେହ ଭଲ ଅଛି ନା ଏବେ।
ହଁ, ମୋ ଦେହ ଭଲ ଅଛି। ତମର?
ଆଉ, ହଁ ମୋର ବି ଏବେ ଭଲ ଅଛି। ଆଉ ଘରେ ସମସ୍ତଙ୍କ ଦେହ ଫେହ ଭଲ ଅଛି ନା? ହଁ ସମସ୍ତଙ୍କ ଦେହ ଭଲ ଅଛି।
ଦିଦି ଆପଣ? ଆଜ୍ଞା।
ଖାଇଚ କଣ?
ଆଜି ଆଇଁଷ ବାର ଥିଲା ତ। ଭାତ, ଡାଲି, ମାଛ ତରକାରୀ ଖାଇଥିଲି ଆଉ। ଆଉ ତମେ କଣ ଖାଇଥିଲ?
ଡାଲି ଆଉ ମାଛ ଫ୍ରାୟ କରିଥିଲି ଆଉ।
ଅହ, ଆଜି ଆଇଁଷ ବାର ଆଉ।
ହଁ, ତମ ପଢାପଢି କେମିତି ଚାଲିଚି?
ମୋର ତ ଏବର୍ଷ ଯୁକ୍ତ ଦୁଇ ସଇଲା। ଆ ତାପରେ ମୋର ଏବେ ଅଛି ନର୍ସିଂ କରିବି। ତ କଲେଜ ବୁଝାବୁଝି ଚାଲିଚି, ଠିକ୍ ହେଇନି ଠିକ୍ ହେଲେ ମୁଁ ପଳେଇବି ସେପ୍ଟେମ୍ବର ଆଡ଼କୁ। ଯିବି ହଷ୍ଟେଲ ଆଉ।
ହ୍ୟାଲୋ।
ରେଜଲ୍ଟ କଣ ହେଇଛି?
ପ୍ଲସ୍ ଟୁରେ ପା ରହିଲା ମୋର ଚାରିଶହ ଅଠସ୍ତରୀ।
ଭଲ କରିଛନ୍ତି ଆଉ ନୁହଁ। ମିଠା ମିଠା ତ ଦେଇନ ଠକିଦଲ ନା।
ନା ଠକିନି ନୁହଁ ମୋର ଆହୁରି ରହିଥାନ୍ତା ଏକ୍ଜାମ ଟିକେ ଖରାପ ହେଇଗଲା ତ। ସେଥିପାଇଗ ଆଉ ମୁ ମିଠା ବିଟା ଦେଲିନି। ଆମର ଆହୁରି ଆଶା ଥିଲା ତ।
ଚିକେନ ପକଡା ଭଲ କରୁଛ ମୁଁ ଶୁଣିଥିଲି ଚିକେନ ପକଡ଼ା ଏଥର ଗଲେ ଦେଇଦବ ଆଉ।
ନାଇଁ ମୁଁ ସେଇଦିନ ତ ଚିକେନ ଦେଇଥିଲି ଆଉ ତମେ ଆସ ଦେଇଦେଇ ତମକୁ ଇ ଆ।
ନାଇଁ ନାଇଁ ଚିକେ ପକୋଡା ନାଇ ତମେ କରୁଛ ଭଲ ବା। ହଁ। କରିକି ନିଜେ ହାତରେ ତିଆରି କରିକି ଦବ ଆଉ।
ଆଉ କଣ ଆସ କରିବା ଆଉ।
ଆ ମତେ ଶଖେଇଦବବି ଆଉ।
ଆଜ୍ଞା ଆସିବ କେହି ପୁଣି ଏଠି?
ଆସନ୍ତୁ କୁରାପୁଟରୁ ଯିବୁ ଆଉ।
ଓହୋ ଆ ଏବେ ତାହଲେ ଆସିନା।
ନାଁ।
ହ୍ୟାଲୋ। କାଇଁଲେ ଏବେ ତାହେଲେ ମାନେ ପ୍ଲାନିଂ ନାହିଁ ଇଆଡେ ଆସିବାର।
ନଁ ନାଇଁ ଜାସ୍ତି ଯଉ।
ଆଗକୁ କଣ କରୁଥିଲା ଏଇନା?
ଏବେ ଶୋଇଛି।
ଆଁଗକୁ ନା ଭାତ ଭାତ କଣ ଖାଇଲାନି ନା ସେଇ ଛ ଫତୁଆ କଣ ଖାଉଛ ନା?
ସେଇ ଛତୁଆ ଦଉଛି ଭାତ କେତେ କଷ୍ଟ ରେ ଗୋଟିଏ ଥର ଦଉଛି ତାକୁ ବି ଫୁଣି କଷ୍ଟରେ ବହୁତ କଷ୍ଟରେ ଖାଉଛି ପକାଳୁ ଖାଇଥିଲା ଏ ଛତ ତ ଫୋନ ଦେଖିକି ଖାଇଥିଲା ସେତିକି ନଅଟା ବେଳେ ଖାଇଛି ଆଉ ଖାଇନି ଏପନ୍ତ୍ୟ ଆ ସାଢେ ଦିଟା ହେଲାଣି।
ଓ ଆଜ୍ଞା ଆଇଁଷ ଫଇଁଷ କଣ ଖାଇନାଣି କ?
ଅଣ୍ଡା ଟିକେ ଖାଉଛି ନହେଲେ ଖାଉନି କିଛି ଆଉ।
ଅହୋ ଆଉ ଭାଇ ତାହେଲେ ଘରେ ନାହିଁନା।
ହଉ। ।
ହଁ ହଁ ଆଉ ଯୋଉ ଉଁ ବଡ ଆଉ ବଡ କୁଆଡେ ଦେଇଛନ୍ତି?
ସମସ୍ତେ ଖାଇକି ଶୋଇଛନ୍ତି ଆଉ।
ହଁ। ଆ ତ ଆଉ ଆଉ ଏନା କୁଆଡେ ବୁଲିବାକୁ ଯାଇନା।
ନାଇଁ କୋଠ ଯାଇନ। ସେ ସବୁ ଆସିନାହାନ୍ତି ରଜକୁ ଏଇ ଖାଲି ରଜ ମହୋତ୍ସବ ଚାଲିଥିଲା ସେଠିକି ଯାଇଥିଲୁ ଦୋଳି ମୋଳି ଖେଳିକି ଫଟୋ ଫଟ ଉଠେଇକି ଆସିଥିଲୁ ସେଠକି।
ଓ ହଁ ଆଉ ଆ ହୋଲି କିି ଆସିବ ନା ଆର ବର୍ଷ?
ହୋଲି ଅଛି ତ ଦେଖ।
ହେଲେ ତ ତ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
ଆମେ ରଜକୁ ଯାଇଥିଲୁ କପିଳାସ ଯାଇଥିଲୁ ସେକେଣ୍ଡ ଦିନ। ଆଉ ତା ପରଦିନ ଯାଇଥିଲୁ ମହାବିନାୟ ଆଉ ଭୁସୁଣୁ ପୁର ପାର୍କ ଯାଇଥିଲୁ।
ବର୍ଷା ହୋଉଚି ସେପଟେ?
ହଁ ଭର୍ଷା ହେଉଥିଲା।
ଗରମତ କେମିତି ହଉଚି।
ନାଇଁ ପର ଦିନଠୁତ କଣ ପାଗ ପୁରା କୋହଲା କରିଚି ନାତାପରେ କାଲିଠୁତ ଏମତି ବର୍ଷା ପକଉଚି ପାଗଏଇନା ଭଲ ଅଛି ଇଆଡ଼େ ଗରମ ନାହିଁ ବେଶୀ
ଏଇ ଦିଦିନି ହେଲା ଗରମ୍ ନାହିଁ କିନ୍ତୁ କୋରାପୁଟରେ ଶୀତ ହଉଚି ସେମାନଙ୍କୁ ସେମାନେ ଘୋଡ଼ି ହେଇକି ଶୋଉଚନ୍ତି। ଆମ ଏପଟେ କେତେ ଜୋରସେ ଗରମ୍ ହଉଚି।
ଆମରବିତ ଏକ୍ରେ ଗରମ ହଉଚି ରାତିରେ ବେଶୀ ଗରମ ହଉଚି ପାଗ ଦିନ ମାନ କୋହଲା ରହୁଚି କିନ୍ତୁ ରାତିକି ବହେ ଗରମ ହଉଚିବା ଆମେ ପଡ଼ିଆରେ ଯାଇ ବଉଚୁ ସବୁ। ହଁ। ହାଲୋ।
ଆ ମୁଁ କହିଲି ଯୋଉ ଆଉ ଏନା କୁଆଡ଼େ ବୁଲିବାକୁ ଯବେସେ ପ୍ଲାନିଂ ରଖିନାହାନ୍ତି?
ଅଛି ଏଥର କୋରାପୁଟ ଯିବୁ ବୋଲି ଦେଖିଆ କଣ ହଉଚି ସେଆସନ୍ତୁ।
ଯିବ?
ଏ ସବୁତ ପ୍ରବଳ ବର୍ଷା ହଉଚି ଆଉ ଗଲେବି କୁଆଡ଼େ ବୁଲି ହବକି ନାଇଁ। କେଜାଣି।
ଏଇନା ସେଠ୍ ସେଠିବି ଏଇନା ଭୁବନେଶ୍ୱରରେ ବି ବର୍ଷା ହଉଚିନା ଖରା ଅଛି?
ନାଇଁ ଟିକେ ଛାଡ଼ିଚି।
ଓହୋ ଆମ ଏଆଡ଼େତ ଏମିତି ବର୍ଷା ପୁରା ଘୋରେଇକି ରହିଚି ଆଉ।
ଝିପ୍ ଝିପ୍ ବର୍ଷା ହେଉଥିଲେ ହୁଏ ଏଠିତ ଯାହା ଗାଁଠୁ ଏଠି ଆହୁରି ଇଏ ଖାଲି କରେଣ୍ଟ କାଟୁଚି ବାରବାର।
ଓହୋ। ନାଇଁ ଏବର୍ଷ ଟିକେ ଇଆଡ଼େ କରେଣ୍ଟ କରେଣ୍ଟେ କାଟି କାଟୁନାହାନ୍ତି ବେଶୀ। ଆଉ ଭାଉଜ ଏଇନା ମାନେ କ ପୁରୀ ଯାଇନା ଏବର୍ଷ ଏବେ?
ଯାଇଥିଲି ଙ୍କ ଯାଇଥିଲି ପୁରୀ, କୋଣାର୍କ କରି ରଥିଲି।
ଆମେତ ଗଲୁଣୁ ତିନିଥର ଖଣ୍ଡେ ଗଲୁଣୁ ଆମେ। ଗୋଟେ ସପ୍ତାହରେ ଆମେ ବିକୁର ମୋର ଯାଇଚୁ ତିନିଥର ଖଣ୍ଡେ।
ଦେବସ୍ନାନ ପୂର୍ଣ୍ଣିମାକୁ ପୁରୀ ଯାଇନ ଆଉ?
ଆଁ
ମୁଁ କହିଲି ଦେବସ୍ନାନ ପୂର୍ଣ୍ଣମୀରେ ଯାଇନା ଆଉ?।
ନା ନା ଭିଡ଼ ବେଳେ ଆମେ ଯାଉନା।
ହତାରେ ମାନେ ଛ ତୀୟ ଠାକୁର ଆମ ପାଖରେ ହୁଏ ଦେବସ୍ନାନ ପୂର୍ଣ୍ଣମୀ ନା ଖାଲି।
ନାଇଁ ଏଠି ସବୁ ପାଳନ ହୁଏ।
ନାଇଁ ଛୁଟି ରହୁନୀକି
ହଁ ଛତିଆରେବି ହୁଏ ବା।
ଛତିଆରେ ରଥ ଟଣା ହୁଏନିକି ଛତିଆରେ।
ସେଟା ନୁହେଁ।
ଛତିଆରେ ଏଠି ହଁ ଜଗନ୍ନାଥଙ୍କର ଯାହା ଯାହା ହୁଏ ଏଠି ବି ସେଇୟା ହୁଏ।
ତ ଯାଇପାରିବୁ ଆମେ।
ଏ ବର୍ଷ ରଥଯାତ୍ରା କୁ ଭାଉଜ ଆସୁନା? ଛତିଆରେ ତ ଟଣା ଅବ। ତାପରେ ଆଉ ଗୋଟକୁ ଭାଉଜଟେ ଦେଖିଛ ମନେ ବା ଆମ ଚଣ୍ଡିଖୋଲ ଆଡ଼। ହ୍ୟାଲୋ। ହାଲୋ।
ହାଲୋ।
ହଁ ମୁଁ କହିଲି ଭାଉଜ ଆମର ଚ ଚଣ୍ଡିଖୋଲନ ଚଣ୍ଡିଖୋଲ।
ହଁ ହଁ।
ଚଣ୍ଡିକେଲ ଆଡ଼କୁ ଗୋଟା ଗାଁ ଅଛି ଗାଁ ନାଁ ମୋର ମନପଡ଼ୁନି। ସେଠି ଗୋଟେ ମନ୍ଦିର ଏବେ ତିଆରି ହେଇଛି ଜଗନ୍ନାଥଙ୍କର।
ପୁରା ଅବିକଳ ଦେଖ୍ ହଁ ପୁରା ମାନେ ଦେଖା ଯାଉଛି ପୁରା ପୁରୀ ଯା ସିଏ ସେଇଆ।
ଦି ଖୋଲରେ ନାଇଁ ମୁଁ ଜାନି ତ ମୁଁ କାଲି ସେ ଯୋଉ ହଁ କଣ ମିନି କେଦାରନାର୍ଥ ନାଁ କଣ ହେଇଛି ସେଇଟା ଯାଇଥିଲୁ ମାମୁଁ ଘର ସେଇଠି ଦେଖିଛୁ।
ହଁ ସେଟାର ନାଇଁ ଏବେ ଗୋଟା ଚଣ୍ଡିଖୋଲରେ ପୁରା ଜଗନ୍ନାଥ ମନ୍ଦିର ଗୋଟା ହେଇଛି। ପୁରା ଅବିକଳ ଜ ଜି ପୁରୀ ଯା ସେ ସେଇଆ। ଯେମ୍ତି ମ ମନ୍ଦିର ଆଗେରେ ଦେଖିନା ଦିଟା ମନ୍ଦିର ଏଖର ସେକରେ ରୁହନ୍ତି।
ହଁ।
କାରେ ସେ ହଁ ସେମିତି ଅଛି ପୁରା। ପୁରା ଅଲ୍ଗଲ ପୁରା। ହୁଁ ନାଇଁ ଆମେ ଯିବୁ ପା। ହେମ୍ ଯାଇନୁ
ଗଲେ ମତେ ଫଟ ଛାଡ଼ିବ। ବହୁକୁ ଏଇଠି ପଳେଇବ ଆମେ ବି ଯିବୁ ଦେଖିବାକୁ।
ହଁ ସେଠି ଏବେ ହେଇଛି ବଢ଼ିଆ ଦେଖାଯାଉଛି ସେ ଜାଗାଗୁଡ଼ା ସବୁ। ସେଟିକି ଯିବୁ ଆମେ ପ୍ଲାନିଂ କରିଛୁ ବା। ଆମେ ତ ଯାଉଛୁ ଆଉ ତମେ ତ କହୁଛ ଭାଇ ଆସିନି କୋରାପୁଟୁରୁ ଆସିବ। ତମେ ଆଇଲ ଫୁଣି ମିଶିକି ଯିବା ସବୁ ଆଉ।
ହଁ ତମ ଖବର କଣ କୁଅ?
ଆମ ଖବର କଣ ତ ଘରେ ପଡ଼ି ରହିଛୁ ଆଉ। ଆ ଖାଉଛୁ ପିଉଛୁ ଖାଲି ବୁଲୁଛୁ ଆଉ କଣ କରିବୁ।
ଦେ ନଈକି ଦୌଡୁଛ ଗାଧେଇବା ପାଇଁ?
ହଁ।
ହଉ ବସିକି ଫ୍ରି ଫାଇଆର ବାଡ଼ଉଛ। ଏଇତ କାମ ଆଉ କଣ।
ହଁ। ଆଉରି ଖାଲି କଲେଜେ ବୁଝା ସଇଲେ ମୁଁ ଚାଲ୍ଲିି ଏଠୁ ଆଉ।
ସେଠି କରିବ ଯେ।
ଆଁ ଦା ମୁଁ ଫରର୍ମ ପକେଇବି କାଲି ତ। ଆମର ପକେଇବି ଏସି ବି ପକେଇବି। ଆଉ ଗୋଟା ବୁର୍ଲା ଅଛି ସେ ମେଡ଼ିକାଲରେ ପକେଇବି। ଆଉ କଳିଙ୍ଗ ଆଉ ହଁ ବୁର୍ଲା ଗୋଟା ନାଇଁ ଗମେଣ୍ଟ ମେଡ଼ିକାଲ।
ହଁ ସେଇଟା ତ ବି ବହୁତ ଭଲ ହବ ହେଲେ ଭ
ହଁ, ମୁଁ ସେଠି ପକେଇବି କି ଆଉ କଟକ ଏସିି ବି ପକେଇବି। କଳିଙ୍ଗ ପକେଇବି। ଆଉ ଆମର ସେ ଯୋଉ ସମ ନୁହଁ ଭୁବନେଶ୍ଵର
ହଁ।
ହଁ, ଏଇ ଚାରିଟା ପକେଇବି। ଯୋଉଥୁରୁୁ ଆସିବ ସେଠିକି ଯିବି ଆଉ।
ତମର କଣ ଇଚ୍ଛା ଅଛି, ପଢ଼ିବା ପାଇଁ?
ଆଁ?
ତମର କୋଉଠି ଇଚ୍ଛା ଅଛି ପଢିବା ପାଇଁ?
ମତେ, ମୁଁ ଯେତିକି ଭାବୁଚି, କଳିଙ୍ଗରେ ଯଦି ଆସନ୍ତା ଭଲ ହୁଅନ୍ତା। କଳିଙ୍ଗରେ ପୂଜା ଦେଇ ଅଛି ତ ହେଇଠି। କଣ କହିଲ?
ହଁ, ମାନେ ତମର କଣ ପାଇଁ ନର୍ସିଂ କରିବା ପାଇଁ ଇଚ୍ଛା ହେଲା? ବଏଜ ମାନେ ଏତେ ପାଇଁ ଏତେ ନର୍ସିଂ ପ୍ରତି ଆଗ୍ରହ
ପ୍ଲାନସ ମୋର ସେମିତି କିଛି ନାହିଁ। ଘରେ କହିଲେ କରିବାକୁ, ମୁ କରିଦଉଛି। କାହିଁକି ନା ମୁଁ ଯଦି ମୋ ଲାଇନ ଚୁଜ କରି ଅଲଗା ବାଟରେ ଯିବି ଧର ବି କିଛି ମୋ ଲାଇଫ ର ପ୍ରୋବ୍ଲେମ ହେଲା, ଇଏ ମତେ କଣ କହିବେ? ତତେ ଆମେ ଗୋଟେ ଲାଇନ କହୁଥିଲୁ ତୁ ମନ ଇଚ୍ଛା ତୋର ପଢିଲୁ ତୁ ହଇରାଣ ହଉଛୁ। ସେଥିଲାଗି ମୋର ଯାହା କହୁଛନ୍ତି, ମୋର ଶୁଣି ଦଉଛି ଆଉ।
ବାଇକି କି କି ଆଉ ସୋନାଲି ଏବେ କଣ କରୁଚନ୍ତି?
ସୋନାଲି ଏଇ ପା ଗୋଟା କଲେଜରେ ଅଛି। ଭୁବନେଶ୍ଵରରେ ଗୋଟେ କଲେଜରେ ଅଛି ସେ। ହେଇଠି
କରଛନ୍ତି, ନା କଣ
ହ ନାଇଁ, ସେ ସେଲ୍ଫ ଷ୍ଟାଡି ଯଗାଯଗି କରିବ ଆଉ।
ହ କଷ୍ଟ
ଆଉ ଆଉଚ ଆଉ। ମୁଁ କହୁଥିଲି କଣ କହିଲ ଆଉ? ଆଉ ମୁଁ ରଖୁଚି ତମେ ଯାଅ ଶୋଇବ।
ହ
ଆମେ କଥା ହବା ପରେ ଆଉ। ହଉ।
କାଟନି, ମୁଁ କାଟୁଚି।
ହଉ, ହଉ।
ଆ ମିତି ନା ହେଲେ ହଁ କଛିି ରଖୁଛି ବାାଇ
ହଁ, ହଁ, ବାଏ।